ହଁ
ଝି ହ୍ୟାଲୋ
ହ୍ୟାଲୋ
ହଁ ଆପଣ ଏବେ କଣ କରୁଥିଲେ।
ଏବେ ତ ବସିଥିଲି ଆଉ ଟିକେ ବଷ ହେଇଯାଇଥିଲା ତ ଲାଇନ ନଥିଲା ଏବେ ଲାଇନ ଆସଥିଲା ଟିକେ ବସିଛି ଟିକେ ଥଣ୍ଡା ଲାଗୁଛି ଆଉ ଆପଣ କଣ କରୁଥିଲେ
ଆଉ ମୁଁ ଏବେ ଟିକେ କଫି ପିଉଥିଲି ଆଉ ବର୍ଷା ଆମ ଆଡେ ବି ହେଇକି ଝାଡିଛି ତ ସେଥିପାଇଁ କଫି ଟିକେ ପିଉଥିଲି ଆଉ
ଓ ହୋଁ ଆଉ ସନ୍ଧ୍ୟାରେ ଆଉ କିଛି ଖାଇନାହାନ୍ତି
ହଁ ସନ୍ଧ୍ୟାରେ ମୁଁ ଟିକେ ଜୁସ୍ ପିଇଥିଲି ଆଉ ତା ସାଙ୍ଗରେ ଟିକେ ଫୁଟ ଖାଇଥିଲି ଆଉ ଫଳ ଖାଇଥିଲି ଟିକେ ଆଉ ଟିକେ ଫଳ ରସ ବିଥିଲି ଆଉ ଆଉ ଆପଣ କଣ ଖାଇଥିଲେ
ହଁ ଏଇ ସନ୍ଧ୍ୟାରେ ତ ବର୍ଷା ପାଗ ଯେହେତବୁ ହେଲା ଟିକେ ପଡିଶାଡିଶାତ ଟିକେ ଚାହା ଜା ଆଉ ବର୍ଷାର ପା ବର୍ଷା ପାଗରେ ଟିକେ ପକୁୋଡି ଖାଇବାର ମଜା ଆଉଲାା ଟିକେ ପକୁଡି ଆଉ ଯାହା ଟିକେ ଖାଇଦେଇଥିଲୁ ଆଉ
ଓହୋ ଆଉ ଆପଣଙ୍କ ଦେହ ପା ଭଲ ଅଛି
ହଁ ମୋ ଦେହ ଭଲ ଅଛି ଆଉ ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତିଙ୍କ ହଁ ଆମ ଘରେ ଭଲ ଅଛନ୍ତି ସମସ୍ତେ ଆଉ ମୋ ଦିଦି ଟିକେ କେ ଲାଟିନ୍ ପ୍ରୋବ୍ଲେମ ତାଙ୍କର ହଉଥିଲା। ତ ସିଏ ଟିକେ ତାଙ୍କ ଦେହ ଟିକେ ଖରାପ ଥିଲା ତାଙ୍କ ଲାଟିନ୍ କ୍ଲିୟର ହୁଏନି ତ। ଆଉ ଆପଣଙ୍କ ଦେହ ପା ଭଲ ଅଛି।
ହଁ ମୋ ଦେହର ଭଲ ଅଛି ଆଉ ଆପଣଙ୍କ ଦିଦିଙ୍କର ଯଦି ଏତେ ପ୍ରୋବ୍ଲେମ ହଉଛି କାଳୁ କହୁନାହାନ୍ତି ଉଠିକି ବ୍ରଶ କରିସାରିଲା ପରେ ଉଷୁମ ପାଣି ପିଇଦେବେ। ତାପରେ ଲାଟିନ୍ ଠିକ୍ ହବ।
ହଁ। ହ ଆଉ ଆପଣଙ୍କର କଣ ପୁ ମାନେ ଆପଣଙ୍କର ପୁଅ ନା ଝିଅ? କଣ ଆପଣଙ୍କର?
ଆମ ମ ମ ପୁଅଟେ ସିଏ ଏବେ ତାର ନାଁ ଲେଖେଇ ଦେଇଥିଲୁ ସେ ଏବେ ଏଇନ ଫାଷ୍ଟରେ ସ୍କୁଲ ଯାଇଚି ଦି ଦିନ ହେଲା ସ୍କୁଲ ଯାଉଚି।
ହଁ ହଁ କେବେ କାନ୍ଦୁନି ଗାଡିରେ ଗଲା ବେଳୁକୁ।
ନା ସେ କନ୍ଦାକନ୍ଦି ନାହିଁ ବହୁତ ଖୁସି ରେ ଯୋଉ ଖୁସି ହେଇକି ଟାଇମ ପୂର୍ବରୁ ଉଠି ଯାଉଚି ଭୁରୁ ପା ଚାର ରରୁ ଉଠୁଚି ତାପରେ ବ୍ରଶ କରୁଛି ଲାଟିନ୍ ଯାଉଚି। ତାପରେ ଆସିକି ଟିକେ ଛତୁଆ ଖାଉଚି ଖାଇ ସାରିଲା ପରେ ହେଡୁ ରେଡି କରିଦେଲେ ସିଏ ବହୁତ ଖୁସିର ସହିତ ବ୍ୟାଗ୍ ଧରିକି ଟିଫିନ, ପାଣି ବୋତଲ। ଆଉ ବ୍ୟାଗ ଧରିକି ବହୁତ ଖୁସିରେ ଯାଇଁକି ବସ ରେ ଯାଉଛି। ବହୁତ ଖୁସି ରେ ଯାଉଛି ଆଉ ଖୁସି ହେଇକି ଆସୁଛି, ଆଉ ଆପଣଙ୍କର କଣ କେମିତି?
ଆ ମୋର ତ ଦି ଜଣ ପୁଅ। ଆଉ ଦି ଜଣଙ୍କ ହଷ୍ଟେଲ ରେ ଅଛନ୍ତି ମୁଁ ଏବେ ଘରେ କିଛି କାମ ନାହିଁ ଫାଙ୍କା ଅଛି ସେଥିପାଇଁ କଲ କରିଦେଲି ଆଉ।
ଓ ହୋ।
ଆଉ ଆମ ବାରିରେ ତ ଏ ଯେହେତୁ ବର୍ଷା ହେଲା ଆମ ବାରିରେ ବହୁତ ପ୍ରକାରର ଚାରା ଗଛ ଆମେ ଆଣିକି ଲଗେଇଚୁ ଫୁଲ ଚାରା ଆଣିକି ଯେମିତି ଗୋଲାପ ଆଉ ଯୋଉ ଗୋଟେ ଆମର ହାଇବ୍ରିଡ ଗେଣ୍ଡୁ ନାଲି କଲର ର ବଡ ବଡ ମାନେ ଛୋଟ ଗଛରେ ଦୁଇ କି ତିନିଟା ଫୁଲ ଫୁଟିବ କିନ୍ତୁ ଏଟା ମାନେ ଛୋଟ ମାନେ ବଡ ବଡ ମାନେ ଛୋଟ ଗଛରେ ବଡ ବଡ ଫୁଲ ଫୁଟେ ଦେଶୀ ଗେଣ୍ଡୁ ନୁ ଆଉ ଆମର ସେମତି ପରିବାରେ ଭେଣ୍ଡି ଭଞ୍ଜି ଲଗା ହେଇଛି ବନ୍ଧାକୋବି। ଚାରା। ଫୁଳକୋବି ଚାରା ଆଣିକି ଲଗା ହେଇଛି ତା ସାଙ୍ଗରେ ଟମାଟୋ, ବାଇଗଣ। ଆଉ ସବୁ ମାନେ ହାଇବ୍ରିଡ ଅମୃତଭଣ୍ଡା। ଆମ୍ବ ସବୁ ଆସିକି ଆମର ଲଗା ହେଇଛି ତ ଆମର ମାନେ କଣ କହିଲେ ମାଟି ଟିକେ ଆଁଉ ମାନେ ଟିକେ କାଦୁଆ ମାଟି ଗୁରା ସେଥିପାଇଁ ଟିକେ ଆମର ବର୍ଷା ହେଲେ ଭଲ ସେ ପାଗିକିଆ ମାଟି ଟା ମାନେ ବତୁରା ବତୁୁରି ଯାଏ ତ ଖାଲି ଟିକେ ଟିକେ ଆପଣ କାଠିରେ ବି ମାନେ କଣ ଉଖୁରେଇ ଦେଇକି ବି ଲଗେଇ ପାରିବ ହାଣିବାକୁ ବି ଆଉ ଦରକାର ପଡିବନି। ଆଉ ଆମର ସବୁ ତ ଚାରା ଲଗା ସଇଲାଣି ଆଉ ଯେହେତୁ ବର୍ଷା ହଉଛି ବେଶୀ ପରିଶ୍ରମ କରିବାକୁ ପଡୁନି। ପାଣି ଦବାକୁ ଏତେ ପଡୁନି ପାଣି ହେଇଯାଉଛି। ଆଉ ବାରିରେ ଆମର ଯୋଉ ଅନା ବନା ଘାସ ଗଛ ସବୁ ସେଇରା ଆମର ଉପାଡିକି ପକେଇ ଦେଇଛୁ ଆଉ ଆପଣଙ୍କ ବାରିରେ ସବୁ କଣ କଣ ଗଛ ଲଗେଇଲେଣି ବର୍ଷାଦ ହେଲାଣି?
ହ ଆଉ ବର୍ଷା ତ ଏ ବର୍ଷ ଦେଖିଥିବେ ବହୁତ ଲେଟ ରେ ହେଲା। ବର୍ଷା ବି ଏପର୍ଯ୍ୟନ୍ତ ବି ସଫିସେଣ୍ଟ ବର୍ଷା ହଉନି। ଆଉ ଏଇ କାଳ ବୈଶାଖୀ ଅଛି ବୋଲିକି କଣ ଆଜି କେମିତି ଗୋଟେ ଦିନ ବର୍ଷା ହେଲା ନହେଲେ ବର୍ଷା ହୁଏନି ଆଉ ଆମର ବି ସେମିତି ଏ ବାରିରେ ଭେଣ୍ଡି ଆଉ ବାଇଗଣ ତଳି ଆଣିକି ଲଗେଇଥିଲୁ। ବାଇଗଣ ତଳି ଭେଣ୍ଡି ଝୁଡଙ୍ଗ ମଞ୍ଜି କାକୁଡି କାକୁଡି ମଞ୍ଜି ଆଉ ଏମିତି କାକୁଡି ଝୁଡଙ୍ଗ କଲରା ଆଉ ଏ ସବୁ ଲଗେ କିନ୍ତୁ ବର୍ଷା ଦିନେ ତ ଏତେ ଭଲ ହୁଏନି କାରଣ ଆମର ଏଇଟା ବିଲଟା ପାଖରେ ନା ବାରି ଟା ଝରାଏ ପାଣି ସେଥିପାଇଁ ଗଛ ସବୁ ପଚିଯାଏ ସବୁ ହୁଏନି ସେଥିପାଇଁ ଆମେ ଅଳ୍ ଅଳ୍ପ ଯୋଉ ଗଛ ଲଗାଉ ବେଶୀ ଗଛ ଲଗଉନୁ ଆଉ ସେମିତି ଆମର କିନ୍ତୁ ଦେଶୀ ଅମୃତଭଣ୍ଡା ଅଛି ଆପଣ ଯେମିତି କହିଲେ ହାଇବ୍ରିଡ୍ କିନ୍ତୁ ଆମର ଦେଶୀ ଶିଭଣ୍ଡା ଅଛି ସେ ଯୋଉଠୁ ଦେଖିବେ କିନ୍ତୁ ବେଶ ବଡ ହୁଏନି ଛୋଟ ଛୋଟ ହୁଏ କିନ୍ତୁ ବେଶୀ ଯେତୁ ଜାଣିଥିବେ ଭଲ ହାଇବ୍ରିଡ ଅପେକ୍ଷା ଦେଶୀ ଜିନିଷ ଟା ଭଲ ଆମର ଦେଶୀ ଗଛ ଅଛି ଓଜନ ଶାଗ ବି ଏଇ ବର୍ଷା ଦିନେ ତ ସଜନା ଶାଗ ହିଁ କେବଳ ମିଳିବ ଦେଖିବ ଆଉ କିଛି ଶାଗ ପୋକ ଲାଗିଯିବେ ଆଉ ସଜନା ଶାଗଟାରୁ ବି ବହୁତ ବଳ ମାନେ ଶକ୍ତି ଅଛି ରୋଗ ପ୍ରତିରୋଧକ ଶକ୍ତି ଅଛି। ଆଉ ସେଟା ତ ବହୁତ ଭିଟାମିନ ଆଖି ପାଇଁ ଚୁଟି ପାଇଁ। ମୁହଁ ପାଇଁ ସବୁଥି ପାଇଁ ଦେଖିବେ ସଜନା ଖାଗ ଆମର ବି ଦି ତିନିଟା ବାରିରେ ତିନି ଚାରିଟା ଗଛ ସଜନା ଗ
ମୁ ଯାଇ ।
ଆଉ ସଜନା ଗଛ ଅଛି ଏବେ ବି ପି ଆମର ଏବେ ବାରିରେ ବି ପିଜୁଳି ଗଛ ସେ ଜାଣିଥିବେ ବର୍ଷା ଦିନେ ଟିକେ ଅଧିକ ପିଜୁଳି ହୁଏ। ପଞ୍ଚିଆ ଲାଗେ କିନ୍ତୁ ବର୍ଷା ଦିନେ ବହୁତ ପିଜୁଳି ହୁଏ ଆମର ଏବେ ବି ପିଜୁଳି ମାନେ ଏତେ ହେଇଛି ନା। ଗଛ ସାରା। ହଁ। ଗଛ ସାରା ମାନେ ପାଚିକି ତଳେ ପଡୁଛି ଏତେ ପିଜୁଳି ହଉଛି ଆମର ଶୁଆ ଅଛନ୍ତି। ତ ଶୁଆ ଖାଆନ୍ତି ଆମ ଗାଈ ବି ପିଜୁଳି ଖାଆନ୍ତି। ଆଉ ଏମିତି ଆମେ ବି ପିଜୁଳି ଖାଉ ପିଜୁଳି ଟା ବି ବହୁତ ଭଲ ଜାଣିଥିବେ। ଥଣ୍ଡା ହୁଏନି କିନ୍ତୁ ଲୋକ କୁହନ୍ତି ମାନେ ଗାଁରେ ସବୁ ଲୋକ ଭାବନ୍ତି ପିଜୁଳି ଲେ ଥଣ୍ଡା ହୁଏ କିନ୍ତୁ ପିଜୁଳି ଖାଇଲେ ଥଣ୍ଡା ହୁଏନି ଆଉ ସେ ବି ଖାଇଲେ କ୍ୟାନସର ବି ମାନେ ଏତେ ବି ହୁଏନି। ଯଳି ଅଗିପତ୍ର ବି କଣ ଗୋଟେ ଔଷଧ ସେଟା ବି ଖାଆନ୍ତି। ଆମର ପିଜୁଳି ଗଛ ଅଛି ଆଉ କମଳା ଗଛ ବି ଅଛି। ଆଉ କମଳା ର ବି ମାନେ ଫୁଲ ହେଇକି ସେ ଫଳ ଧରିଲାଣି ଲେମ୍ବୁ ବି ଅଛି ଲେମ୍ବୁ ଗଛ ବି ଆମର ବାହାରେ ଲେମ୍ବୁ ବି ହେଇଛି ଏମତି ସବୁ ଆଉ ଆପଣଙ୍କ ବାରରେ ଆଉ କଣ କଣ ଗଛ ଅଛି।
ହ ଆମ ବାଲିରେ ବି ସେମିତି ପିଜୁଳି ଗଛ ଅଛି ଆଉ ଆମ୍ବ ଅଛି। ଆଉ ତା ସାଙ୍ଗରେ ଆମର ଗୋଟେ ଡାଇବେଟିସ୍ ମାନେ ଯୋଉ ଏବେ ଦେଖିବେ ପ୍ରାୟ ଘର ଲୋକମାନଙ୍କୁ ଛୋଟ ମାନେ ପିଲା କମ ବୟସର ପିଲାମାନଙ୍କୁ ବି ଡାଇବେ ହେଇଯାଉଛି ଯେହେତୁ ଚିନି ର ପରିମାଣର ଅଧିକ ଖାଉଛନ୍ତି ବା ଆଳୁ। ଅ ଆମର ସେଇମାନେ ଗୋଟେ ମାନେ ଡାଇବେଟିସ୍ ହେଲେ ମାନେ ତ ଲୋକ କଣ ମଧୁମେହ ହେଲେ ମାନେ ଦ ଖାଉଛନ୍ତି ଏଇଟା ତ ନିହାତି ଖାଇବା ତା ସହିତ ଦେଶୀ ଚିକିତ୍ସା ବି କରିବା ଦରକାର। ଆମ ବାରରେ ଗୋଟେ ଗଛ ଅଛି ଯୋଉତଟା ମାନେ ସେ ଡାଇବେଟିସ ର ଗୋଟେ ପତ୍ର କୁହନ୍ତି। ଆଉ ସେଇଟା ଖାଇଲେ କଣ ଗୋଟେ ପିତା ଭଳିଆ ଔଷଧ ତା ବାଟିକି ତା ରସ ପିଇ ପାରିବେ ଯେମିତି ଚୋବେଇ ଯିବି ଖାଲି ତିନି ଚାରିଟା ପ୍ରତି ଦିନ ସକାଳୁ ଖାଲି ପେଟରେ ଖାଇବେ। ସେଟା ଖାଇଲେ କଣ ହବ ନା ଆପଣଙ୍କର ଯୋଉ ଡାଇବେଟିସ ର ଯୋଉ ପରିମାଣ ଟା ମାନେ। ଯୋଉ ସୁଗାର ଟା ବଢିକି ସବୁବେଳେ ରୁହେ ସେଟା ସେ ନିୟମିତ ମାନେ ନିୟନ୍ତ୍ରଣ କରିଦିଏ। ଅ ପୁରା ତ ମାନେ ସ୍ଵତନ୍ତ୍ର ଭାବରେ କମେଇ ଦିଏନି କିନ୍ତୁ ଅ ପ ପରିମାଣରେ ସେଟା ସେ କମେଇକି ମାନେ ଅ ମାନେ ଯେମିତି କିଛି ଅ ସୁବିଧା ହବନି ମଧ୍ୟମ ସ୍ତରରେ ରଖିଦିଏ। ସେଇ ପତ୍ରଟା ର ଚାହିଦା ମାନେ ଆ ଏଇଟା ଗାଁ ବୋଲି ଲୋ କ ଜାଣି ପାରୁନାହାନ୍ତି। ତଥାପି ଯୋଉମାନେ ଜାଣୁଛନ୍ତି ଆସିକି ନଉଛନ୍ତି। କିନ୍ତୁ ବଜାରରେ ତାର ଚାହିଦା ବହୁତ୍। ଅଧିକ। ମାନେ ଯାହାର ଗୋଟେ ଦୁଇଟି ପ ପତ୍ର ସିଏ ଦେବେ ଯୋଉଠି ମାନେ ଛୋଟ ଜରିରେ ସିଲ୍ କରିକି ମାନେ କୋଡିଏ ଟଙ୍କା ନେଉଛନ୍ତି। ଆଉ ଗୋଟେ ଗୋଟେ ଜାଗାରେ ତିନି ଚାରିଟା ପତ୍ର ଦେଲେ ପଚାଶ ଟଙ୍କା ନଉଛନ୍ତି। ତ ସେଟା ମାନେ ଆମେ ଗାଁ ରେ ଯୋଉ ଦେଶୀ ଜିନିଷ ଟା ମିଳୁଚି ଆମେ ତାର ମୂଲ୍ୟ ବୁଝି ପାରୁନେ। କିନ୍ତୁ ଯଦି ଥରେ ଗାଁ ରୁ ବାହାରିକି ସହରକୁ ଯିବେ ଆପଣ ସେ ଗାଁ ର ମୂଲ୍ୟ ବୁଝିପାରିବେ। କି ଦେଶୀ ଜିନିଷର ମୂଲ୍ୟ କେତେ। ଆଉ ଆମ ଗାଁ ଘରେ ମାନେ ବାରରେ ଗୋଟେ ଓ ଔଷଧିୀୟ ଗଛ ଅଛି ରକ୍ତ ଚିତା ପତ୍ର ବୋଲି ଯୋଉଟା ଆପଣଙ୍କର ଧରିନିଆର ପରିବା କାଟୁଛନ୍ତି ବନିକିରେ ବା ଛୁରୀ ଯୋଉ ଅଜଣତାର ଆପଣଙ୍କ ହାତ ଟା ଟିକେ କି ଆଙ୍ଗୁଠି ଟିକେ କଟିଗଲା ସାଙ୍ଗେ ସାଙ୍ଗେ ରକ୍ତ ବନ୍ଦ ହଉନି ଯେତେ ପାଣି ଆଗରେ ଦେଖେଇଲେ କି ଯାହା କଲେ ବି କିନ୍ତୁ ସେ ପତ୍ରର ରସକୁ କଣ କରିବେ ଟିକେ ହାତରେ ଚକୁଟି ଦେବେ ନହେଲେ ଟିକେ ଶିଳରେ ଛେଚିକି ତା ରସ ଟା ଚି ପୁଡ଼ିଦେବେ। ଆ ସେଇ ଆଙ୍ଗୁଠି ଯୋଉଠି କଟା ଜାଗା ଉପରେ। ଆଉ ସେଟା ଟିକେ ଟିକେ ରୁଗୁ ରୁଗୁ ହେଇକି ପୋଡିବ। କିନ୍ତୁ ବହୁତ ଭଲ ଯୋଉଟା ସେ ଦରଜ ଏକାଥରେ କମେଇ ଦବ ଆଉ ରକ୍ତ ଆଉ ଦ୍ଵିତୀୟ କି ତୃତୀୟ ଥର ପାଇଁ ବାହାରିବନି। ସେଇଟା ଗୋଟେ ଔଷଧୀୟ ଗଛ ଅଛି। ଆଉ ଗୋଟେ ଆମର ଅଛି ଥାଲକୁରି ପତ୍ର। ଯୋଉଟା ପେଟ ପାଇଁ ଯେମିତି ଗ୍ୟାସ୍ ଯାହାର ହଉଥିବ ବା ପେ ବୁଲେଇକି ରଖୁଥିବ ସେଇଟା ସକାଳୁ ଆପଣ କଣ କରିବେ ନା ଖାଲି ପେଟରେ ଯେମିତି ଦାନ୍ତ ଖଷିଥେବେ ସେ ପତ୍ର ରୁ ଆଣିକି ଚୋବେଇକି ଚାରି ପାଞ୍ଚ ଟା ହଉ ଯେତିକି ଟା ଆପଣ ଖାଇପାରିବେ ଖାଇଦେବେ। ଟିକେ ପାଣି ପିଇଦେବେ ଆଉ ମାନେ ପେଟ ଯେମିତି ଫୁଲିକି ରହିଲେ ମାନେ ବେଶୀ ଆମେ ଥରେ ଥରେ କିଛି ଖାଇନଥିବ କିନ୍ତୁ ପେଟ ଭାରି ଭାରି ଭାରି ଲାଗେ। ସେଟା ଆଉ ସେମିତି ଲା ଲାଗିବନି ବା ଗ୍ୟାସ ହବନି ଯେହେତୁ ପେଟରୁୁ ଆମର ସବୁ କିଛି ଏ ମାନେ କହିବାକୁ ଗଲେ ଶରୀରର ପେଟ ଟା ଯଦି ଭଲ ଥିବ ଗ୍ୟାସ୍ ହଉଥିଲେ ଆପଣ କଣ କରିବେ ଆପଣଙ୍କୁ ସବୁବେଳେ ଗୋଟେ କେମିତି ଓଜନିଆ ଲାଗିବ ଆଉ କିଛି କିଛି ଲୋକଙ୍କୁ ଦୁ ଦୁର୍ବଳ ବି ଲାଗେ। ଆ ସେଇଟା ଖାଇଲେ ସେମିତି ହବନି। ଆଉ ଆମ ବାରିରେ ଅଛି ପୋଦିନା ପ ପତ୍ର ଯାହାକୁ ମାନେ କଣ ରୋଷେଇର ସ୍ଵାଦ ପାଇଁ ବି ବ୍ୟବହାର କରିପାରିବେ ତାହାକୁ ହଁ ଆମର ସରବତ ହିସାବରେ ବ୍ୟବହାର କରିପାରିବା ଆଉ ମାନେ ରୋ ରୋଗ ର ଗୋଟେ ଔଷଧ ପାଇଁ ବି ବ୍ୟବହାର କରିପାରିବେ। ଯେମିତି ବିରିୟାନୀ କହିଲେ ଆମର ପୋଦିନା ପତ୍ର ଟା ନ ପଡିଲେ ବି ବିରିୟାନୀ ହବନି। କି ଗୋଟେ ଚଟଣୀ ପାଇଁ ବିରିୟାନୀ ଚଟଣୀ ହଉ କି ଖାଲି ବି ଧଣିଆ ପୋଦିନା ମିଶେଇକି ଗୋଟେ ଚଟଣି ହୁଏ। ସେଥିପାଇଁ ବି ପୋଦିନା ପତ୍ର ଟା ବହୁତ ଦରକାର ହୁଏ। ଆଉ ପୋଦିନା ପତ୍ର ଯାହାର ବି ମୁଣ୍ଡ ବୁଲଉଥିବ କି ପେଟ କଣ ହଉଥିବ ସେଇ ପୋଦିନା ପତ୍ର ଟା ଖାଇଲେ ବାଟିକି ଆ କିବା ପିଇଦେଲେ ସେଟା ବି ଭଲ ହେଇଯାଏ। ଆଉ ଆମ ଘରେ ଅଛି ଆଲୋଭେରା ଯୋଉଟା ଦେଶୀ ଘିକୁଆଁରୀ କୁହନ୍ତି। ଯୋଉଟା ମୁଣ୍ଡ ଗ୍ୟାସ ହଉ ବା ମୁଣ୍ଡର ଅ ଖରାକୁ ପଳେଇଥିବେ ମୁଣ୍ଡ ଜୋରରେ ବୁଲେଇ ଦଉଥିବ ସେଇଟାରୁ ଟି କେ ଆଣିକି ଆପଣଙ୍କ ମୁଣ୍ଡରେ ମାଲିସ କରିଦେବେ ବହୁତ ବଢିଆ ଶାନ୍ତି ଲାଗିବ। ଆଉ ସାଙ୍ଗେ ସାଙ୍ଗେ ଆଣିକି ମାନେ ଏଟା ସିଧା ସିଧା ମୁଣ୍ଡରେ ବ୍ୟବହାର କରିବେନି। ଆଣିକି ତାକୁ କାଟି ଦେଇକି କିଛି ସମୟବ କଂସା ହଉ ବା ତାଟିଆ ହଉ ପାଣିରେ ପ ପକେଇଦେବେ। ଯେମିତି ପନ୍ଦର ମିନିଟ୍ ଯାଏଁ ସେ ତାର ହଳଦୀ ଦୀଆ ରଙ୍ଗ ଗୋଟେ ବାହାରି ଯିବ ସେଇଟା ବିଷାକ୍ତ ହେଇଥାଏ ଶରୀର ପାଇଁ। ସେ ଟା ଚାଲିଗଲା ପରେ ଆପଣ ତାକୁ ବ୍ୟବହାର କରିପାରିବେ। ଆ ଏବେ ମୋ ଟିକେ ରହୁଚି ମୋର କାମ ଅଛି ପରେ କଲ୍ କରିବି।
ଆଜ୍ଞା।